ନମସ୍କାର ମ୍ଯାମ।
ନମସ୍କାର।
କଣ କରୁଛନ୍ତି ଆପଣ?
କଣ କରିବା ବହୁତ ଜୋର ଗରମ ହଉ ତ ସେପାଇଁ ଛାତ ପ ଟିକେ ବସିଛି ଆଉ।
ଆଉ ଦେହ ଭଲ ଅଛି ଆପଣଙ୍କର?
ହଁ ହଁ ଦେହ ଭଲ ଅଛି।
ଗରମ ତଟା ଗରମ ଟାଇମ ଆମ ଗରମ ଲାଗିବ ଆଉ।
ହଁ ବା ଏବେ ଯୋଉ ଯାନବାହାନ ଗୁରା ମାନେ ଅଧିକାଂଶ ବାହାରି ପଡିଲା ନା, ତା ଗ୍ୟାସ ରେ ଅଧିକ ଗରମ ହଉଛି। ଗଛ ବୁଛ କାଟି ଦଉଛନ୍ତି ନା ଯୋଉଥିପାଇଁ କି ମାନେ ପବନ ବି ଟିକେ ହଉନି
ହଁ
ଗରମ ର ତାପମାତ୍ରା ବଢି ବଢି ଚାଲିଛି।
ହଁ ଗରମର କଣ ଆମର ଆଗରୁ ଯେମିତି ଗଛ ନଗଉଥିଲେ। ଆ ଆଗକୁ କଣ ଯେମିତି ଆମ ଲୋକ ମାନେ ଗଛ ଗଛ ଲଗୁଥିଲେ। ଆମେ ଟିକେ ଇ ପବନ ଫବନ ହଉଥିଲେ। ଏବେ ଲୋକ କେହି ଗଛ ଗଛ ନଗଉନାହାନ୍ତି, ସବୁ ନଷ୍ଟ କରିବା ପାଇଁ ସବୁ ଚାହୁଛନ୍ତି।
ହଁ ଓଲଟି ଗଛ ଯୋଉ ରହୁଛନ୍ତି ନା ସବୁ କାଟି ଦେଇେ ରୋଡ ତିଆରି କରିଦଉଛନ୍ତି। ମାନେ ନିଜ ସୁବିଧା ଗୁରା ଦେଖୁଛନ୍ତି ଘର କରିଦଉଛନ୍ତି।
ହ ପର ଅସୁବିଧା କେହି ଦେଖୁନାହାନ୍ତି ନିଜ ସୁବିଧା ଆଗେ କହୁଛନ୍ତି ଆମେ ନିଜେ କେମିତି ବଞ୍ଚିବୁ ସେଇଟା ଟେନସନ୍।
ହଁ
ଆଉ ଅଳିଆ ଆବର୍ଜନା ବେଶୀ ତ ହଉଛି ଆମ ଭୁବନେଶ୍ଵରରେ।
ଅଳିଆ ଆବର୍ଜନା ମାନେ ବେଶୀ ପ୍ଲାଷ୍ଟିକ ଜିନିଷ ମାନେ ବାହାରୁଛି ମାନେ ଯୋଉ ଆଗରୁ କଣ ସବୁ ଠୁଲା ଆଗରୁ ସବୁ କଣ ମାନେ ଯୋଉ ଶାଳ ପତ୍ର ଯେମିତି ସବୁ ଠୁଲାରେ ସବୁ ତିଆରି ହଉଥିଲା ତା ଦେହରେ ସବୁ ଆମେ ଖାଉଥିଲେ। ଯେମିତି ଗୋଟେ ସପୋଜ ଗୋଟେ ଦହିବାର ଆମେ ଖାଇଲେ ରୋଡ ସାଇଡ ରେ ଆଗରୁ କଣ ଖାନ୍ତି ଠୋଲା ପତ୍ର ଦ୍ୱାରାରେ ହିଁ ଖାଇ ଦିଅନ୍ତି।
ହଁ
କଣ ହେଇଛି ନା ପ୍ଲାଷ୍ଟିକ ଯେ ହଁ ପ୍ଲାଷ୍ଟିଗ୍ ରେ ଯୋଉ ଠୁଲା ବନା ହଉଛି ତାରତିରେ ଖାଉଛ ନା ସିଏ ସବୁ କଣ ହଉଚି?
ଆଉ ପ୍ଲାଷ୍ଟିକରେ ଠୋଳା ଖାଅ ନା। କାଗଜ ହୁଅନ୍ତା ଠିକ୍।
ହୁଁ। କାଗଜ ପତ୍ର ଏ ସବୁ କନ୍ ନଷ୍ଟ ହେଇଯାନ୍ତା ଏସବୁ ପ୍ଲାଷ୍ଟିକ୍ ଜିନିଷ ନଷ୍ଟ ହଉନି ନା ରହୁଚି ଯାଆ। ମାନେ ପୁଡିବ କିନ୍ତୁ ଠିକ୍ ସେ ସିନା ସବୁ ଜାଗାରେ ପ ପଢି ଯାଉଚି ନା ନିଆସିନା ଲଗେ ସେ ଜିନିଷ ଗୁରାକ ପଢିକି ମାନେ ଅଧିକ ଅଳିଆବର୍ଜନା ହଉଚି।
ପୋକ ଜୁକ ସବୁ ବଢି ଚାଲିଛି ନାସ୍ନା ହେଇଯାଉଚି ବାୟୁ ପ୍ରଦୂଷଣ ଖରାପ୍ କରିଦଉଚି।
ଆମର ଆଗରୁ କଣ କାଗଜ ଥିଲା ଆମ କାଗର ପାଣି ରେ ବି ଇଏ କରିଦେଲେ ସେ ପୁରା ଇଏ ହେଇଯିବ ଏଇଟା କଣ ଆମ ପ୍ଲାଷ୍ଟିଗ୍ ଏବେ ଲୋକ ଦେଖୁନା ପ୍ଲାଷ୍ଟିକ୍ ଥିବ ଯେମିତି ମିଳେଇ ଯାଏ ଏଇଟା ପ୍ଲାଷ୍ଟିକ୍ କଣ ପାଣିରେ ପକେଇଲେ ମିଳିବ ନା ଆଉ ଦେଖିବ ଡ୍ରେନ୍ ଫ୍ରେନ୍ ତ ସପ ବି କରୁନାହାନ୍ତି ଅଳିଆ ଆବର୍ଜନା ଯାହା ଖାଇଲେ ମାନେ ଆମର ଫଳ ହଉ ମେ ହଉ ସବୁ ପକେଇଲେ ସେଟା ଗୋଟେଏ ଆଉ ଗନେ ଆମର ହଉଛି ମେନ୍ ପଏଣ୍ଟ୍ ଆମେ ନିଆଁ ନଗଉଛେ ସେଇ ସବୁ ଧୁରେ। ଯିମିତି ଶୀତ ଦିନେ ଦେଖିନା ଲୋକମାନେ ସେଇ ଏରେ ନିଆଁ ନଗେଇବେ। ନିଆ ନଗେଇଲେ ବାୟୁ ପ୍ରଦୂଷଣ ହବାନା।
ସେଖ ଖାନ୍ତି ଯଉ ସି ତ ପାଇଁ ରୋଡ୍ ସାଇଟ୍ ରେ ସ ନିଆ ଲଗେଇ କିି
ନିଁଅ ଲଗେଇକି ଆଉ ଆମର ଏଇ ହବ ଆଉ ଗୋଟେ ହଉଛି ଆମର ଗାଡି ଚାଲୁଛି ଯେମିତି ଦେଖ ଗାଡି ଆମର ବାୟୁ ପ୍ରଦୂଷଣ କରୁଛି କମେଇ ଏର ବହୁ ଦିନ ହେଇ ଇନ୍ସୁରାନ୍ସ ଏ କ୍ଳେମ୍ ହୁ ନଥ ଆଉ ତାପରେ ଧୂଆଁ ବାହା
ତା ଯୋଉ କଳା ଧୂଆଁ ସବୁ ବାହାରୁଚି ବେଶୀ
ହଁ-ହଁ ଆଉ କଳା ଧୁଆଁ ଆମର ଦେଖିବ ଫ୍ୟାକ୍ଟ୍ରି ଫ୍ୟାକ୍ଟ୍ରିରେ ଦେଖୁନ କେତେ କଳା ଧୂଆଁ ମାଚି କେତେ ଲୋକର କ୍ଷତି ହଉଥିବ।
ହୁଁ ଆଉ ଯୋଉ ନିଶ୍ଵାସ୍ ପ୍ରଶ୍ଵାସ୍ ନଉଚନ୍ତି ନା ସେ ଧୂଆଁ ସବୁ
ହୁଁ ଆମ ହଁ। ପ୍ଲାଷ୍ଟିକ୍ ପକଉଛନ୍ତି ଅଳିଆ ଯୋଉଠି ନାହିଁ ହଁ ଡସ୍ ବିନ୍ ଦିଆ ହେଲା ତମେ ପ୍ଲାଷ୍ଟିକ୍ ର ବି ଖାଇଲ। ସେ ତ ର ତମକୁ ଗୋଟେ ଡଷ୍ଟବିନ୍ ତ ରଖା ହଉଛି ତମ ଘର ପାଖରେ। ହେଲେ ତମ ଘରେ ବି ହେଲେ ଡଷ୍ଟବିନ୍ ରେ ପକାଉନ ହେଲେ ସେ ଡଷ୍ଟବନ୍ ବାଲା ଆସିକି ନେଇକି ସିଏ ତାଙ୍କର ପୁଣି ପିଅରି ଫେବରି ପୁଣି ଆଉଥରେ ନା ଏଇ ଲୋକମାନେ କଣ କହୁଚନ୍ତି। କଉଚନ୍ତି ଆ ହେ ଅଳିଆ ବର୍ଜନା ହଉଚି ଆମର କଣ ହାତରୁ ପଡ଼ୁଚି। ଯୋଉଠି ଖାଇଲେ ସେଇଠି ଫବାଲେ ସେ ହବ ନା ଆଉ ପ୍ଲାଷ୍ଟିକ୍ ପିଲେ ସେ କଥା ଅଲଗା।
ଯଉଠି ଖାଉଚନ୍ତି ସେଇଠି ସବୁବେଳେ ସହଜ ସୁବିଧା ଦେଖୁଚନ୍ତି ନା।
ହଁ ଆମେ ଇ ପ୍ଲାଷ୍ଟିକ୍ ଜିନିଷ ଖାଇକି ଆମେ ଭୁଲ୍ କରୁଚେ କହୁଛନ୍ତି କଣ। ଏ ପ୍ଲାଷ୍ଟିକ୍ ରେ ତ ଖାଇଦଲେ ଫଫାଡି ଦବା। କାଗଜ କଣ ଆମ କାଗଜ ହେଇଲେ ମିଳେଇ ଯିବ ପ୍ଲାଷ୍ଟିକ୍ କଣ ତାକୁ ବି କିଛି ହେଇପାରିବ ନା। ଲୋକମାନେ କହୁନାହାନ୍ତି ହେ କାଗଜ ଆମର ଘରେ ଅଛି ଚାଲ ଜାଳିଦବା। ବାୟୁ ପ୍ରଦୂଷଣ ଆଉ ଟାୟର୍ ଫାୟାର୍ ବଞ୍ଚିଚି ଦେଖିବ ଯେତେ ପ୍ରାୟ ଦେଖିଆ ମ ସାଇକଲ ଦୋକାନୀ ବାଇକ୍ ଦୋକାନୀ ଗ୍ୟାରେଜ୍ ଯାହାର ଥାଏ। ତାଙ୍କର ବେଶୀ ଟାୟା ହେଇଛି ସେ ଟାୟାର ହେଲେ ଫପାଡି ରେ ଫପାଡିବେ ନା ନା ନିଆଁ ନଗେଇ‌ବେ ବାୟୁ ପ୍ରଦୂଷଣ ନା ନିଆଁ ନଗଇଲେ ଆମେ।
ସେଇତ୍ ପାଇଁ ତ ବେଶୀ ଅସ୍ନା ହଉଚି ରୋଗ ପ ପୋକ ଜୋକ ସବୁ ଦେଖିବା ସାଇଡ୍ ରେ ସବୁ ଯୋଉ ଯୋଉ କେନାଲରେ ଥିବ। ତା ଦରେ ସବୁ ପଢିଥିବ ଯୋଉ। ବର୍ଷା ଯୋଉ ହୁଏ ନା ତା ଦରେ ଯୋଉ ନାଳରେ ପାଣି ରହିଯାଏ।
ସେ ନାଳରେ ଦେଖିବେ ସବୁ ପୋକ ଜୋକ ସବୁ ଯେମିତି। ଆ ଯେମିତି ଏ ନାଲା ନାଲା ଯେମିତି ପୋକ ସବୁ ଦେଖିବେ ତା ଦେହେରେ ସେମିତି ଚାଲୁଥିବେ।
ପୋକ ଯୋକ ପାଇଁ ଦେଖ। ପୋକ ଯୋକ କଣ ପାଇଁ ଚାଲୁଥାନ୍ତି ଦେଖିବା ପ୍ରାୟ ତମ ଘର ପାଖରେ ଥିବା ପରିବା ଦୋକାନେ ହେରିକା। ବେଶୀ ଦେଖିବ ସେ ପଚାଶଢା ପରିବା ଆମ୍ବ ହେଲା। ସେଇ ସେ ତାଙ୍କର ପୋକ କେତେ ଦେଖୁଥୁବ ନାଗୁଥିବେ।
ହଁ।
ସେ ଆଉ ପୋକ ଜୋକ ଯୋଗୁ ଆମର ଦିହ ବି ଖରାପ ହଉଛି। ଏବେ ମାଛି ଦେଖିନା ଆମେ ଯୋଉଠି ଖାଉଥୁବା ଏ ମାଛି ପଳେଇ ଆସିବେ ଆମେ
ଆମ ଖାଇବାରେ ବସି ଆଉଛନ୍ତି ସେଇ ମା ଛି ମାନେ ବାହାର ଜାଗାରେ ବସିଥିବେ ଯେ ସେ ଯୋଉ ପଚା ଅସନା ଜାଗାରେ ସେ ମାଛି ଯେହେତୁ ତାଙ୍କ ଗୋଡରେ ବି ଲାଗିଥିବ ନା ସେ ଆସି ଆମ ଖାଦ୍ୟରେ ବସି ଯାଉଚନ୍ତି। ଆମେବି ଜାଣି
ଆମେ କଣ ଆମେ ଜାଣିଛ ନା ଆମେ କହୁଛନ୍ତି ହେ ମାଛି ଆସି ବସିଲା ହେ ଲାଗିବ କି ବସିଲା ଉଡିଲା ସେ ଟିକେ ସମୟ ବସିଲା ଟି ଟିକିଏ ସମୟରେ କେତେ କ୍ଷତି ହଉଛି ଆମେ କଣ ନିଜେ ଜାଣିପାରୁଛେ ସେ ଟିକିଏର କେତେ କ୍ଷତି ହଉଛି।
ହୁଁ।
ସେଇଟା ହଉଛି ଆମର ଏଇଆ ଉ ହଉଚି।
ନିଜେ ବୁଝିଲେ ସବୁ ହବ କିନ୍ତୁ ମଣିଷ ଜାତି। ପ୍ରକୃତି ଆ ଛାଡୁନାହାନ୍ତି ବୁଝୁନାହାନ୍ତି ବିଲକୁଲ।
ଲୋକ କିଛି ବୁଝୁନି ବୁଝିଲେ ସିନା କିଛି ହବ। ସମସ୍ତେ ବାୟୁ ପ୍ରଦୂଷଣର ହେଇଛି।
ଏପଟେ ବି ସେମିତି ଗାଁ ଏରିଆ ତ ବେଶୀ ଖାଲି ଦେ ଖିବ ସାଇଟରେ ସବୁ କିଛି ଅଳିଆ ପୋଖରୀ ରହିଯାଉଛି ନା। ଏମତି ଆମ ଘର ବାହାରେ ଅସ୍ନା ମାନେ ଯେମିତି ପୋଖରୀ। ସେ ପୋଖରୀରେ ଯେମିତି ପାଣି ଗୁଡା ବହୁତ ଯେମତି ଜମା ହେଇ ରହିଯାଇଛି। ରହିଯାଉଛି ଗାଁ ନାଇଁ ସଫା ହଉନି ବିଚିଂ ଚୁନ ଯୋଉ ମାରି ସଫା କରନ୍ତି ସଫା ହଉନି। ତା ଦ୍ଵାରା ଯିଏ ଯାହା ଅସନା ଜିନିଷ ଘରର ଯେକୌଣସି ଜିନିଷ ହଉ ଯାହା ବି ହଉ
ଗାଁ ରେ ଯେତିକି ବି ଅସନା ମସନା ଜିନିଷ ବା ସାଇଟରେ ସବୁ ଢାଳିଦେଲ। ଯେକୌଣସି ଜିନିଷ ବହୁତ ଗାଁ ରେ ବହୁତ ବାୟୁ ପ୍ରଦୂଷଣ ନା ଅସନା ମସନା ବହୁତ ହଉଛି।
ଯେତେ ଦେଖିବ ଆମର ଗାଁ ଫାଁରେ ହଉଛି। ଆମ ସହରରେ କଣ ପାଇଁ ହଉନି? ଏଠି ଦେଖ ଏଠି ପୁରା ରୁଲ
ଆ
ଏଠି ଆମର ରୁଲ। ଆମେ ଏଠି କଣ ଡଷ୍ଟପିନ୍ ଦିଆ ହେଇଛି। ଯାହା ଖାଉ ତାକୁ ଡଷ୍ଟବିନ ରେ ଫି ଫୋପାଡ଼ ଡଷ୍ଟବିନ ତ ଗାଡି ଆସୁଛି ଆମ ଘର ପାଖକୁ ଆମର କଣ ଅସୁବିଧା ଅଛି। ଆମେ ତ ଏଠି ଫୋପାଡି ଦଉଥିଲେ। ସେମିତି ହେଲେ ଆମେ ଫୋପାଡୁଥିଲେ ଆମ ଦୁଆ ମାନେ ଘର ବାହାରେ। ଆମକୁ ହିଁ ଖରକିବା ପାଇଁ ପଡିବ। ଖରକି ପୁଣି ଆଉ ଗୋଟେ ଜାଗାରେ। ଏବେ କଣ ତମେ ନିଜେ ଡଷ୍ଟବିିନ ରଖ। ଡଷ୍ଟବିନ ରେ ରଖିକି ବାହାରେ ରଖ। ଗାଡି ବାଲା ଆସି ନଉଛନ୍ତି। ଆମକୁ କିଛି କଷ୍ଟ ହଉଛି କି ତାଙ୍କୁ ସେ ହେଲେ ଆସିକି ନଉଛନ୍ତି। ଆମର ଯାହା ଗନ୍ଧ ଫନ୍ଧ ଜିନିଷ ସିଏ ବେଶୀ ଶୁଣି ତାଙ୍କୁ ହିଁ ବାୟୁ ପ୍ରଦୂଷଣ ହଉଛି ନା। ପୁଣି ଯୋଉଠି ଯୋଉ ଏରିଆରେ ସେଇଟା ଅ ଏଟା ହେଇଥିବ କୁହ ନା ପୁଣି ସେ ସବୁ ଅଳିଆ କଣ ଜାଳି ଦଉଥିବେ। ନହେଲେ ସାଙ୍ଗେ ସାଙ୍ଗେ ନେଇକି କଣ ଇଏକରିଦଉଥିବେ। ସେ ବି ପୁଣି ନେଇକି ରଖୁଥିବେ ନା ତାଙ୍କୁ କେତିକି ସେ ଏରିଆକୁ ପୁରା ଇଏ ହଉଥିବ ତମେ ନି ଜାଣୁଥିବ?
ଗାଁ ରେ ସେ ସବୁ ଦେଖିବାକୁ ମିଳୁନି ସବୁ ଜିନିଷ
ଗାଁ ରେ ଗୋଟେ ମାଇନର ଜିନିଷ ଦେଖ ଗାଁ ରେ। ଗାଁ ରେ ଆମେ ରହିଲେ ମାନେ ଦେଖ ଗାଁ ରେ ରହିଲେ ଦେଖ। ଯାହା ଖାଇଲେ ଅ ନିଜେ ତୁ ନିଜର ସୁରକ୍ଷା ନିଜେ ଦେଖିବେ। ପର ନାହିଁ ଯାହା ଯୋଉଠି ଖାଇଲେ ଫପାଡିଲେ ଆଉ ଏକରେ ପୋଖରୀରେ ଦେଖିବ ଗୋଟେ ଗୋଟେ ଗୋଟେ ଜାଗାରେ ପୋଖରୀ ବି ଥିବ ତା ଦେହରେ କଣ ଦେଖିବା ଛୋଟ ଛୋଟ ପିଲାର ଯୋଉ ଯୋଉ ହଗନ୍ତି ଯୋଉ ଏ ନାଇଁ ସେ ସବୁ ଅଳିଆ ଆବର୍ଜନ ନେଇକି ପୋଖରୀରେ ଫୋପାଡିବେ ପୋଖରୀ ମାନେ ଇଏ ହବ ନା ପୋ ପୋଖରୀ ପଚି ପଚି ଗନ୍ଧିବ ନାଇ। ତା ଘର ପାଖ ଥିବ ପୋଖର କୁ ନାହାନ୍ତି ଆଉ ଓଏ ଓଏ ରେ ତା ଦେହରେ ଯୁଗକୁ କହିବି। ଯଦି ବର୍ଷା ଦିନରେ ତମ ଘରେ ଆଡକୁ ମାଡିକି ପଳେଇ ଆସିବେ। ପୋକ ଫୋକ ତା ଦେହ ପାଇଁ କେତେ ସେ ସବୁ କେତେ କ୍ଷତି କହିଲ?
ପାଲର୍ ଯିବା?
କେତେ ଥିଲା ଆଉ ଗୋଟେ ଗୋଟେ କରେ ଗୋଟେ ଗୋଟେ ପୋଖରୀରେ କି ଏ ଶୁଖି ଯାଇଥିବ ତାଦେହରେ ସବୁ ଜିନିଷ ପକେଇଥିବ ଆମ ବର୍ଷା ପା ହେରିକା ହେଲେ। ପଳେଇ ଆସିବି ଆମ କଣ ଘର ଫରକୁ। ଲାଗେ ଅଳିଆ ଆବର୍ଜନା ସେଠି ତମେ ନିଜେ କୁହ ସେଠି ତମେ ଚାଲିକି ଯାଇପାରିବ ଯଦି ବି ଚାଲିକି ଝିଅ ମାନେ ତମ ଗୋଡରେ କିଛି ବି କିଛି ଗୋଟେ ରୋଗ ହେବା ଦରକାର।
ସ୍କିନ୍ ଖରାପ ହେଇଯାଉଛି ଚର୍ମ ରୋଗ ବାହାରୁଛି।
ହଁ ଏବେ ତ ବେଶୀ ଦେଖିବ ଲୋକର ଦିହ ଖରାପ ହଉଛି କଣ ପାଇଁ। ଏବେ କେହି ଇଏ କରୁନାହାନ୍ତି କେହି ମାନୁନାହାନ୍ତି ହେଇ ବାହାରୁ କିଛି ଗୋଟେ ଜିନିଷ ଆଣିଲେ ତାଦେହରେ କିଛି ବି କିଛି ଗୋଟେ କିଏ ପକାଇଥବ ବ୍ଲିଚିଂ ଫ୍ଚିଂଚିଙ୍ଗି କିଛି ଭଲ ବି ଦଉନାହାନ୍ତି ଆଣିକି ଖାଇ ଦଉଛନ୍ତି। ଆଉ ଦେଖିବା ଗୋଟେ ଆଡେ ଯେ ଦହିବରା ଟିକେ ମାନେ ଗୋଟେ ଗୋଟେ ସାଇଡି ରେ ବି ବିିକନ୍ତି। ତାଙ୍କର ବି ପ୍ଲେଟ ଦେଖିବା ସେଇ ଭାଗିଆ ଖାଇବେ ପିଇବେ ଫପାଡି ଦେବେ ସେଇଠି ପ୍ଲେଟ୍ ଗୁରା। ସଫା କରିବି ନା ସେଟା କଣ ମାଛି ଇ କରୁ କରୁ ପଚା ପଚା ପୁରା ଗନ୍ଧାଏ ପରିବା ଦୋକାନ ମିନ୍ ଟା ଦେଖିବ ପରିବା ଦୋକାନରେ କେ କେତେ ମାଛି ଯୋଉ ତାଙ୍କ ସବୁ ପଚିଥିବା ଜିନିଷ ଗନ୍ଧାଏ କୋଉ ଵାଗିଆ।
ଏମିତି ଗୋଟେ ଗ୍ୟାସ ଆସୁ।
ଆମ ଆମର ଏମିତି ଘରେ ହଉ ଆମ ବାହାରେ ହଉ କୁକୁର ଫୁକୁର ମରିଗଲେ। ଆଉ କେହି ପୋତିବେ ନା ହେଲେ ନଈରେ ଫପାଡେ ଭାରେ ଫପାଲେ କୋଵା ବନ୍ଧା ହେଇଥିଲ। ମାନେ ସେ ତ ଗନ୍ଧିବ କଣ ପୁରା ଇକୁ ନେଇ ଗନ୍ଧିବ। ସେ ସବୁ କଣ କରି ଆମର ଏଇ ଆମର କଣ ଗୋଟେ ଭଲ କାମ ପିଇବୁନି ପରର ଦେଖିବୁ ଆମେ ନିଜର କଣ ନିଜର ସମ ଏବେ ବି ଚାହୁଁଚନ୍ତି। ଆମେ କ ବଞ୍ଚିଲେ ଆମେ ନିଜର ପରର ଦେଖିବ ତମେ ପରର ନ ଦେଖିବ। ହଉ ତମେ କହିବ ନା ଆମେ ଏଇଠି ପଡି ପର ଲୋ କଣ ତମକୁ କଣ ସଭା ଆମକୁ ଯିଏ ଡଷ୍ଟବିନ୍ ବାଲଟି ଯିଏ ନେଇକି ଯାଉଛନ୍ତି ତାଙ୍କୁ ବି କଣ ଖାଲି ସେ କଣ ତାଙ୍କ ପେଟ ପାଇଁ ମାନେ ସି ଇଏ କରୁଛନ୍ତି ସେ କେତେ ସ୍ମେଲ ଶୁଣି ଆମେ ଟିକେ ଶୁଣିରଇ ସେ କେତେ ସ୍ମେଲ ଶୁଣୁଥିବେ ତମେ ନିଜେ କହିଲ? କେତେ ସ୍ମେଲ କେତେ କଣ ଶୁଣୁଥିବି।
ହଉ ହଉ ତମେ ଭାଇ ତମେ କଣ କରୁଛ କର ଟିକେ ରୁହ ମୁଁ
କଥା ହେବା ପାଇଁ ଧନ୍ୟବାଦ ଏତେ ସମୟ ମୋ ସହିତ ଆଉ।
ଧନ୍ୟବାଦ।